ହଁ।
ଆଜ୍ଞା ନମସ୍କାର।
କୋଉଥିଲେ କୋଉନ ମୁଁ ଜାଣିପାଇଲିନି?
ଆଜ୍ଞା, ମୁଁ କହୁଥିଲି ଆ ଆମର ଯୋଉ ପାଖ ଖଳୀତାପସି ଗ୍ରାମରୁ କହୁଥିଲି ବୁଝିଲେ ନା।
ଓ ହଁ।
ଆପଣ ବୋଧେ ଚିହ୍ନି ପାରୁନାହାନ୍ତି ଆଉ ଆମକୁ?
ନାଇଁ ହଁ ଟିକେ ପ୍ରଥମେ ତ ବାରି ପାରିଲେଣିି କିନ୍ତୁ। ତୃତୀୟଥର ମୁଁ ନିଶ୍ଚୟ ବାରିପାରିଲି ଆପଣ କୁହନ୍ତୁ।
ଆଜ୍ଞା ଆଜ୍ଞା। ଏଇ ଯୋଉ ମୁଁ କହୁଥିଲି କି ଆମେ ଯୋଉ ବିଦ୍ୟାଳୟରେ ପଢୁଥିଲେ ସାଙ୍ଗ ହେଇକି ଆପଣଙ୍କ ତ ମନ ଥିବ? ସେଥିପାଇଁ ମତେ ଚିନି ପାଇଲେନି। ମୁଁ ସେଇ ନାଗି
ଯାଇକି ବହୁତ ଦିନ ମାନେ ବାର୍ତ୍ତାଳାପ ହେଇଗଲାଣି। ଆଉ ଏତେ ମୋର ସ୍ମରଣ ଆସୁନାହିଁ। ତ ହଁ ପ୍ରଥମେ ଜାଣିପାରିଲୁନ ତାପରେ ଜାଣିପାରଲି ଆଉ ଖରାପ ଭାବିବେନି।
ନା ନାଇ ଖରାପ ଏଥରେ କଣ ଭାବିବାର ଅଛି? ଆଉ କଣ ଭଲ ସବୁ ତମ ଆଡେ?
ହଁ, ସେଇଭଳି ଭାବରେ ଆଉ ଆପଣଙ୍କର କଣ କେମିତି କୁହନ୍ତୁ?
ଆମର ତ ସବୁବେଳେ ଭଲ। ଆଉ ଏଇ ଆମ ଗ୍ରାମରେ ତ କଣ ହଉଛି କହିଲେ ନା ବର୍ଷା ଦିନ ଚାଲିଛି ଟିକେ ଡରି ଡରି ରହିବା ପାଇଁ ପଡୁଛି କାହିଁକି ନା ଶୁଣନ୍ତୁ ସେ କଣ ହଉଛି କି ଅଧିକା ମାତ୍ରରେ ବର୍ଷା ହେତୁ ଆମ ନଈ ବଡିଟି ହଉଛି ବୁଝିଲେ ନା।
ଆପଣଙ୍କ ତ କଣ୍ଟାପସି ରେ ତ ପ୍ରାୟ ସବୁବେଳେ ନଈ ବଡିହୁଏ।
ଆଜ୍ଞା ଆଜ୍ଞା ସେ ତଳୁଆ ଜାଗା ଗୁୁରା ନା ତଳୁଆ ଅଞ୍ଚଳ ଜାଗା ଗୁଡିକ। ଆ ଟିକେ ବର୍ଷା ଟିକେ ବର୍ଷା ହେଲେ ମାନେ ଧର ପାଞ୍ଚ ଦିନ ଲଗାତାର ବର୍ଷା ହେଲା ଆମ ଗ୍ରାମରେ ନଈ ବଡି ହେଇଯାଏ ବୁଝିଲେ ନା। ଆଉ ଆଉ ଗୋଟେ କଥା ବି ଆମ ଘର ପାଖରେ ନଈଟିଏ ଅଛି ବୁଝିଲେ ନା।
ହୁଁ।
ଆଉ।
ଆଜ୍ଞା ଆଜ୍ଞା ଆ ସେ ନ ସେଠି କଣ ହୁଏ କହିଲ ଟିକେ ବର୍ଷା ହବ ଯଦିମାସେ କି ଦେଢ ମାସେ ବର୍ଷା ଦିନ ଟା ସେ ବନ୍ଧ ବି ବେଳେ ବେଳେ ଭାଙ୍ଗିଯାଏ ଯାହା ଫଳରେ ଆମ ଗାଁକୁ ପାଣି ମାଡି ଆସେ ବୁଝିଲେ ନା।
ଆପଣ ମାନେ ସେ ଯୋଉ ପାଣି ଯୋଉ ମାଡି ଆସେ ଆପଣ ମାନେ ପୁଣି କଣ କରନ୍ତି କୋଉଠି କେମିତି
ଆଜ୍ଞା ଆଜ୍ଞା ପାଣି ତ ମାଡି ଆସିଲା ଆମ ଧନ ଜୀବନ ନଷ୍ଟ ତ ଅଧିକାଂଶ ହୁଏ। ଆଉ ତଥାପି ଆମ ପାଖ ଗାମ ଆମର ଗ୍ରାମ ପାଖରେ ଗୋଟେ ଗ୍ରାମ ଅଛି ଉଞ୍ଚା ଗ୍ରାମ ଟା ଅଛି ବୁଝିଲେ ନା। ଆମେ ସେଠିକି ସର୍କାର୍ ଉ ପଠାଯାଇଥିବା ଡଙ୍ଗା ଦ୍ଵାରା ଆମେ ସେ ଗ୍ରାମକୁ ପଳେଇ ଯାଉ ବୁଝିଲେ ନା। ତାଙ୍କ ସ୍କୁଲଘରେ ଆଶ୍ରୟ ନଉ ବିଦ୍ୟାଳୟରେ ଆଶ୍ରୟ ନଉ। ଆଉ ସେଥିପାଇଁ ଆମର ଏତେ କିଛି ହୁଏ ନାହିଁ ଆଉ ଘରେ ଯାଏ ଖାଦ୍ୟ ପତ୍ର ଥାଏ। ସବୁ ନଷ୍ଟ ହୁଏ ଆଉ ଘର ଫର ସବୁୁରା ନଷ୍ଟ ନଷ୍ଟ ହେଇଯାଏ ଚାଳ ଘର ଗୁଡିକ ଆଉ ପଚା ଘର ଗୁଡିକ ଆଉ। ବୁଝିଲେ ନା।
ତାହେଲେ ଆପଣ ଏନା ପୁରା ସମସ୍ୟାରେ ସମସ୍ୟା ଘେରରେ ରହିଛନ୍ତି।
ଆଜ୍ଞା ଆଜ୍ଞା।
ବୁଝିପାରୁଛି ଆପଣଙ୍କ ପରିସ୍ଥିତି ଏବେ। ଆଉ ଆମର ଆପଣଙ୍କ ଗ୍ରାମ ପାଖାପାଖି ତ ଆପଣ ଜାଣିଛନ୍ତି। କିନ୍ତୁ ଆମର ଟିକେ ଆପଣଙ୍କ ଅଞ୍ଚଳ ଯା ଟିକେ ଉଚ୍ଚା ଜାଗା ଅଛି। ସେଥିପାଇଁ ଆମର ଏତେ ଟିକେ ନଈ ବଢି ର ଅସୁବିଧା ଆମେ ଟିକେ ଭୋଗୁନା। କିନ୍ତୁ ଆମର ଆମର କଣ ହୁଏ କହିଲ ଆମର ଯୋଉ ପାଣି ଗୁଡାକ ଆମକୁ ଆମ ଇଏକୁ ଆସୁନାହିଁ ଯେ ଏଇନା ସିନା ଆମର ବର୍ଷା ଦିନ ଆମକୁ ଏ ଏତେ ଅସୁବିଧା ନାହିଁ କିନ୍ତୁ ଆମର ଯେତେବେଳେ ଧାନ ଚାଷ କରାଯାଏ ଆମର ସେ ସେତିକିବେଳେ ଆମ ବହୁତ୍ ଜମିିକି ପାଣି ଆସେ ନାହିଁ ଉଚ୍ଚା ଜାଗା। ତ ସେତେବେଳେ ଆମକୁ ଭାରି ସମସ୍ୟା ହୁଏ। କେନାଳ କେନାଲ୍ ଜରିଆରେ ଆସୁ ଆସୁ ବହୁତ୍ ସମୟ ଲାଗେ କେନାଲ୍ରେ ଯୋଉ ଆଗେ ପାଣି ଛାଡି ଦିଅନ୍ତି କିନ୍ତୁ ଏବେ ସେମାନେ ଛାଡୁନାହାନ୍ତି ଅଳ୍ପ ଅଳ୍ପ କରି ଛାଡୁଚନ୍ତି। କିଏ ନିଜର ମାଲ ମାରି ଦଉଚି କିଏ ନିଜ ବିଲକୁ ଛାଡି ଦଉଚି ତ ଏଇଭଳି ଭା ବରେ ଆମର ଅସୁବିଧା ହୁଏ ଆପଣଙ୍କର ବର୍ଷା ଦିନ ଅସୁବିଧା ହଉଥିଲେ ଆମକୁ ଖରାଦିନେ ଅସୁବିଧା ହଉଚି ତ ପାଣିର ସମ ସ୍ୟା ଯେମିତି କି ଜଳ ବହୁ ବହୁଳ ସୃଷ୍ଟିନାସ ଜଳ ବିହନେ ସୃଷ୍ଟିନାଶ ଜଳସ ଜଳସ ଜଳ ହିଁ ଦର୍କାର୍।
ଆଜ୍ଞା ଜଳ ହିଁ ଜୀବନ ଅଧିକା ଜଳ ହେଲେ ମରଣ। ବୁଝିଲେ ନା ଆଉ ଜଳ ନଥିଲେ ବି ମରଣ।
ହୁଁ।
ଆପଣ ତ ଜାଣିଥିବେ। ଆଜ୍ଞା ଆଉ ଆମର ଗ୍ରାମରେ ସିନା ନଈବଳି ହୁଏ କିନ୍ତୁ ମାଛ ଅଧିକା ପଡନ୍ତି ବୁଝିଲେ ନା ଯୋଉଟି ଦେ ଖିବେ ଆମ ଗ୍ରାମ ଲୋକ ଜାଲ ପକେଇକିନା ମାଛ ଧରୁଥିବେ ଆପଣ ତ ଜାଣିଥିବେ
ଆପଣ ସେ ଯୋଉ ନଈ ବଡି ଯେତେବେଳେ ହୁଏ ଆପଣଙ୍କ ଯୋଉ ଗ୍ରାମରେ ଯୋଉ ଲୋକମାନ କଣ ଜାଲ ପକେଇଛିି ମାନେ ଏମତି କେତେ ମାଛଧରନ୍ତି
ମାଛ ଏମିତି କହିବେ ନା କେବେ କୁଇଣ୍ଟାଲେ କୁଇଣ୍ଟାଲେ ମାଛ ଆମର ଏପଟେ ବାହାରେ ବୁଝିଲେ ନା କାହିଁକିନା ନା ନଈ ପଡି ପାଣିରେ ଯୋଉ ଗାଡିଆ କିମ୍ବା ନଈରେ ଯୋଉ ମାଛ ଗୁଡିକ ଥାଆନ୍ତି ସବୁ ଗାଁ ଭିତରକୁ ଅତିକ୍ରମ କରନ୍ତି ବୁଝିଲେ ନା ପ୍ରବେଶ କରନ୍ତି ସେଥିପାଇଁ ଆମେ ଜାଲ ବସେଇଥାଉ ସେ ଜାଲ ଗୁଡିକରେ ପଡନ୍ତି। ମାଛର କିନ୍ତୁ ଏଠି ଅଭାବ ନାହିଁ।
ନଈବଢ଼ି ହେଇଚି କିନ୍ତୁ ନଈ ବଡି ଛାଡିଲା ପରେ ମାନେ ସରିଲା ପରେ ତାପରେ ଟିକେ ବେଶୀ ସମସ୍ୟା ହେଇଥାଏ ମୁଁ ଯେତିକି ଜାଣିଚି।
କାରଣ ସେ ପାଣି ସବୁ ଛାଡିକି ପଳେଇଥାଏ କାଦୁଅ ଚାରିଆଡେ କାଦୁଅ ତାପରେ ମ ମା ମା ମାଛି ମଶା ସବୁ ଜନ୍ମିଥାନ୍ତି ରୋଗ ବ୍ୟାପ୍ ପି ବାର ଆଶଙ୍କା ଥାଏ ଆଉ ନଈ ବଡି ସମୟରେ ଦେଖିବେ ସାପ ମାନେ ବେଶୀ ବୁଲିଥାନ୍ତି ଆପଣ ଜାଣିପାରିବେନି ହୁଁ ସେ ଥି ପ୍ରତି ଟିକେ ସତର୍କ ରହିବେ ଆଉ ଗୋଟେ ମୁଖ୍ୟତଃ ଯଉ ଗୋଟେ ବଡ ଜିନିଷ ହଉଛି ଆପଣ ଯେତେବେଳେ ନଈ ବଢି ବା ଘର ଦ୍ୱାର ଛାଡିକି ଯାଉଚନ୍ତି ଆପଣଙ୍କ ପାଇଖାନା ଟାଙ୍କିରେ ଟିକେ କଣ କରିବେ ନା ଗୋଟେ ବାଲି ବସ୍ତା ଥୋଇଦେବେ କାରଣ ତା ଦ୍ଵାରା ସାପ ବେଙ୍ଗ ନ ପାଣି ଆପଣଙ୍କ ଘର ଭି ତିରୁକୁ ପ୍ରବେଶ କରିପାରେ ଆଉ ଗୋଟେ ଉ ଆଉ ଗୋଟେ ହଉଚି ଯୋଉଟା କି ଅତ୍ୟନ୍ତ ଜରୁରୀ ଯୋଉଟି ସେଇଟା ହଉଚି ଆପଣ ଆମର ଯୋଉ ବିଦ୍ୟୁତ ସମ୍ପ ଯୋଉ ସଂଯୋଗ ଯୋଉ ତାର ହେଇଥିବ ତାକୁ ଆପଣ ଟିକେ ଆଗେ ବନ୍ଦ କରିକି ଯିବେ କାରଣ ଏ ଆଗକୁ ତ ତମର ଏଇଭଳିଆ ସମସ୍ୟା ସବୁବେଳେ ରହୁଚି ଏଇସବୁ ଜିନିଷ ଉପରେ ଆପଣ ଟିକେ ବେଶି ଉ ସତର୍କତା ଅବଲମ୍ବନ କରିବା ଦରକାର।
ଆଉ ସେ ଇଏ ହେଲା କଥା ଆପଣ ତ ଯାହା କହିଲେ ଠିକ କଥା। ଆଉ ଆମର ତ ନଈ ବଢ଼ି ଛାଡିଲା ପରେ କଣ ହୁଏକି ଅସୁବିଧା ଏ ଯୋଉ ପଚି ଯାଇଥିବା ଘାସ ଗୁଡିକ ଅଧିକା ଗ୍ୟାସ ହୁଏ ବୁଝିଲେ ନା।
ହୁଁ।
ଏ ଗାଁ ରେ ରହି ହୁଏନା ନିହାତି ଯେତେବେଳେ ଜାଙ୍କେ ଖରା ନ ହେଇଚି ମାଟି ଗୁଡିକ ଶୁଖିଲା ନ ପଡି ଯାଇଚି ସେତେବେଳେ ଯାଇକି ଆମ ମ୍ ଗାଁ ରେ ର ପଶି ହୁଏନା ମାନେ ରହି ହୁଏନା। ବୁଝିଲେ ନା ଆଉ ମ ଆମର ତ ଏପଟେ ସାପ ସାପ ଅଧିକା ବୁଝିଲା ନା ନଈ ପାଣିରେ ତାଙ୍କ ସାପ ଯୋଉ ବିଲ ଗୁଡିକରେ ଥାଆନ୍ତି ଆ ଜଙ୍ଗଲରେ ଥାଆନ୍ତି ସାପ ଗୁଡିକ ଯେମିତି ରଣା ଧଣ୍ଡ ତମ୍ପ ବୋଡା ଇତ୍ୟାଦି ବୁଝିଲେ ନା ଛାପ ଗୁଡିକ ଗାଁ ଭିତକୁ ଅତିକ୍ରମ କରନ୍ତି। ଯାହା ଫଳରେ ବହୁତ ଅସୁବିଧାର ସ ସମ୍ମୁଖୀନ ଭା
ଦେଖନ୍ତୁ ତାଙ୍କ ଯୋଉ ଗାତରେ ବା ତାଙ୍କ ଘରେ ପାଣି ପଶିଗଲେ ସେମାନେ କଣ କରିବେ ଯେମତି ଆମ ଘରେ ପାଣି ପଶି ଯାଉଚି ଆମେ ଅନ୍ୟ ଜାଗାକୁ ପଳଉଚେ ସେମିତି ଜୀବଜନ୍ତୁ ମାନେ ସେମାନେ କଣ କରିବେ ସେମାନଙ୍କ ଘରେ ପାଣି ପଶିଲେ ମାନେ ସେମାନେ ବି ବାହାରକୁ ବାହାରିବେ। ତ ତାଙ୍କର ଏଥିରେ କିଛି ଦୋଷ ନାହିଁ ବୁଝିଲେ କିନ୍ତୁ ଆମକୁ ସତର୍କତା ସହିତ ରହିବାର ଅଛି।
ଆଜ୍ଞା ଏଇ ହେଲା କଥା ଆପଣ ତ ଜାଣିଥିବେ ଆଉ। ଆଉ ଆମର ଯୋଉ ପୋଲ ଅଛି ଆମ ରୋଡ ସା ସାଇଡ ରେ ଯୋଉ ରାସ୍ତତା ରେ ବୁଝିଲେ ନା ଆଗେ ଥିଲା କାଦୁଅ ରୋଡ ରେ ଗୋଟେ ପୋଲ ଟିଏ ପଡିଥିଲା ତା ଦେହରେ ଆମେ ଆଣ୍ଠିଏ ଆଣ୍ଠିଏ କାଦୁଆରେ ପିସିକିନା ଯାଉ। ଥିଲେ ବୁଝିଲେ ନା ହାଟ ଫାଟ କରିବାକୁ ଏବେ ସିନା ରୋଡ ହେଇଗଲାଣି। କିନ୍ତୁ ଆମର ସେଇ ଯୋଉ ପୋଲ ପାଖରେ ଯୋଉ ମାଛ ଗୁଡିକ ପଡନ୍ତି ବୁଝିଲେ ନା।
ହୁଁ।
ଅଧିକ ମାତ୍ରାରେ ମାଛ ପଡ଼ନ୍ତି ଯାହାଫଳରେ ଆମେ ଶୁଖୁଆ କରୁ ଏବଂ ମା ହାଟରେ ବି ନେଇିକି ବିକୁ ବୁଝିଲେ ନା।
ଆପଣ ଲାଭବାନ ହଉଚନ୍ତି ଆଉ କଣ ଆପଣ କହିବା କ ଯେ ଆମ ଗ୍ରାମରେ ଯୋଉ ମାଛ ଫାଛ ଆମ ଯୋଉ ପ୍ରାକୃତିକ ଉପାୟରେ ସବୁ ଯୋଉ ଆଣୁଚୁ ଆମେ ଲାଭବାନ ହଉଚୁ ଆଉ।
ଆଜ୍ଞା ଆଜ୍ଞା ଆଉ ଆଉ ଗୋଟେ କଥା ହେଲା ଆ ଯେତେବେଳେ ନଈ ବଡି ହେଇଯାଏ ପାଖ ପଡୋଶୀ ଗ୍ରାମ ଗୁଡିକ ଆମ ଗ୍ରାମକୁ ବୁଲିବାକୁ ଆସନ୍ତି।
ଆମ ଗ୍ରାମର ବି ଲୋକମାନେ ଆପଣଙ୍କ ଯୋଉ ସେ ଯୋଉ ଗୋଟେ ପୋଲ ଅଛି ସେ ପୋଲରେ ବି ମଧ୍ୟ ସେମାନେ ଯାଆନ୍ତି ସେ ପୋଲରେ ଯୋଉ ବଇଁ ଯୋଉ ବଇଁଚି ପକେଇକି ମାଛ ଧରିକି ବି ଆଣନ୍ତି।
ଆଜ୍ଞା। ସେ ବହୁତ ଭଲ ମାନେ ବହୁତ ଲୋକ ଆସନ୍ତି ଗାଡି ନେଇକି ଆସନ୍ତି ଗାଡି ଫାଡି ଧୁଅନ୍ତି ବୁଝିଲେ ନା। ଗାଡି କିମ୍ବା ସାଇକଲ ଆଉ ବଳଦ ଗାଧେଇ ଦିଅନ୍ତି।
କୃଷକ ମନେ ତ ଆନନ୍ଦରେ ନାଚୁଥିଲା ଆଉ ପାଣି ଦେଖିକି ଆଉ।
ଆଜ୍ଞା ବଳଦ କିମ୍ବା ଗାଈ ବି ଗାଧେଇ ଦିଅନ୍ତି ଆଣିକି ଆପଣ ତ ଜାଣିଥିବେ।
ହୁଁ।
ଆଉ, ଆଉ କିଛି ଲୋକ ଅଛନ୍ତି ଉମ୍ ଗାଁରେ ପଶିକିନା ଆସିକିନା ଠେଙ୍ଗା ଧରିକି ସାପ ଖୋଜନ୍ତି, ଆପଣ ତ ଜାଣିଥିବେ।
ହୁଁ।
ଆଉ, ଆଉ କଣ କହୁଛନ୍ତି ଆପଣ କୁହନ୍ତୁ?
ନାଇଁ, ଏଇ ସବୁ କଥା କହୁଥିଲି, ଆପଣ ତ କହୁଛନ୍ତି ଆପଣଙ୍କର ଯୋଉ ଇଏ ହେଇଯାଇଛି, ଯୋଉ ମରୁଡି କଣ ଉମ୍ ବନ୍ୟା ହେଇଯାଇଛି, ହୁଁ। ଆପଣ ଗୋଟେ କାମ କରନ୍ତୁ, ଆପଣଙ୍କର ପରିବାର ଲୋକଙ୍କୁ ନେଇକି ଆପଣ ଟିକେ ଉଚ୍ଚ ଜାଗାକୁ ଉଠିକି ଯାଆନ୍ତୁ, ହେଲା। କିନ୍ତୁ ସାଥ ସାଥିରେ ଆପଣଙ୍କର ସେ ଯୋଉ ସାର୍ଟିଫିକେଟ୍ ସବୁ ଯେତିକ ସବୁ କାଗଜ ପତ୍ର, କି ଆପଣଙ୍କ ଗୋଟେ ଭଲ ଉମ୍ ଅ ସୁରକ୍ଷିତ ସ୍ଥାନରେ ତାକୁ ରଖିଦିଅନ୍ତୁ, ନହେଲେ ଆପଣ ଆପଣଙ୍କ ସାଙ୍ଗରେ ନେଇକି ଯାଆନ୍ତୁ ଟର୍ଚ୍ଚ ନେଇକି ଯାଆନ୍ତୁ, ଶୁଖିଲା ଖାଦ୍ୟ ଯେମତିକିି ଚୁଡା, ମୁଢି ଏଇଗୁରା ନେଇକି ଯାଆ ନ୍ତୁ, ବୁଝିପାରୁଛନ୍ତି ନା? ହୁଁ, ତ ଏଇ ସବୁ ଯେମତି ଆଗରୁ ତତ୍ପର ରୁହନ୍ତୁ, କାରଣ କି କୌଣସି ସମୟରେ ପାଣି ଆପଣଙ୍କ ଘରେ ପଶି ଯାଇପାରେ।
ଆଜ୍ଞା। କିନ୍ତୁ ଶୁଣନ୍ତୁ ଆମ ସରକାର ବହୁତ ବି ସାହାଯ୍ୟ କରନ୍ତି, କାହିଁକିନା ଆମେ ଯେତେବେଳେ ନଈ ବଢ଼ି ହେଇଯାଏ ଆମ ଗ୍ରାମରେ ଆମକୁ ଡଙ୍ଗା ପଠେଇକି ଏକ ଏକର ବା ପଡୋଶୀ ଗ୍ରାମକୁ ନେଇ ଆସନ୍ତି ଆମକୁ ତିନି ଟାଇମ୍ ଖାଦ୍ୟ ଦିଅନ୍ତି, ବୁଝିଲେ ନା? ସକାଳ ଟାଇମ୍ ଦିଅନ୍ତି ଶୁଖିଲା ଖାଦ୍ୟ, ଆଉ ତାପରେ ରନ୍ଧନ ଖାଦ୍ୟ ଦିଅନ୍ତି ଆମର ଖରାବେଳେ ରାତିରେ ଦିଅନ୍ତି ଆମକୁ ଶୁଖିଲା ଖାଦ୍ୟ, ବୁଝିଲେ ନା? ତା ଫଳରେ ଆମକୁ ବହୁତ ବି ସାହାଯ୍ୟ ମିଳେ, ଆପଣ ତ ଜାଣିଥିବେ।
ହୁଁ। ହଁ, ଆଉ କଣ ପରିବାର ଦେଖନ୍ତୁ, ବନ୍ୟା ତ ହଉଛି ଏମିତି ଗୋଟେ ପରିସ୍ଥିତି ଯୋଉଟା କି ଉମ୍ କଣ ହଜାର ହଜାର ଲୋକ ମୃତ୍ୟୁ ମୁୁଖରେ ବି ପଳେଇବେ। ଯାହା ହଉ ଓଡିଶା ସରକାର ଏବେ ସେ ଯୋଉ ଓଡ୍ରାଫ୍ଟ ଟିମ ହଉ, ସେମାନେ ବହୁତ ଆସି ସାହାଯ୍ୟ କରୁଛନ୍ତି। ଲୋକମାନେ ଯୋଉ ଆଗେ ବୁଡିକି ମରୁଥିଲେ, ସେ ସବୁର ମାତ୍ରା କମି ଯାଇଛି
ଆଜ୍ଞା।
ହୁଁ। ତ ଆମର ଆମ ଓଡିଶା ସରକାର ଏବେ ନି ଓଡ଼ି ନିଜ ରାଜ୍ୟର ତଦାରଖ କରିବା ସହିତ, ଅନ୍ୟ ରାଜ୍ୟକୁ ମଧ୍ୟ ସାହାଯ୍ୟ କରୁଚି ବନ୍ୟା ପରିସ୍ଥିତିରେ ବା ଯୋଉ ଝଡ ତୋଫାନ ପରିସ୍ଥିତିରେ ବି ଯାଇଁକି ସାହାଯ୍ୟ କରୁଛି।
ଆଜ୍ଞା। ଆମ ଓଡିଶା ସରକାର ଏତିକି କରୁଛି ସେମତି ଆଉ ଆଉ ଗୋଟେ କଥା ହେଲା, ଆମ ଓଡିଶା ପାଇଁ ହିଁ ଦେଶ ଚାଲିଛି କହିଆକୁ ଗଲେ। କାହିଁକିନା, ଯେତିକ କ୍ରୋମାଇଡ ହଉ, ଲୁହାପଥର ହଉ ଆମ ଓଡିଶାରୁ ହିଁ ଯାଉଛି। ବୁଝିଲେ ନା? ଓଡିଶା ଶା ନାଗି ଦେଶ ବଞ୍ଚିଛି, କହିବାକୁ ଗଲେ।
ବୁଝୁଚ ତାମାନେ ଆପଣ କହୁଛନ୍ତି ଯେ ଓଡିଶାର ଯେତିକି ସବୁ ଖଣିଜ ଦ୍ରବ୍ୟ ସବୁ ଅ ଅଛି, ମାନେ ଭାରତର ସେଇଟା ପଚାଶ ପ୍ରତିଶତଠୁ ବି ଅଧିକ।
ଆଜ୍ଞା, ଆଜ୍ଞା।
ତାର ବାଣିଜ୍ୟରେ ଅ ସବୁ ସାହାଯ୍ୟ କରୁଛି ଓଡିଶା। ସେଥିପାଇଁ କହୁଛନ୍ତି ଓଡିଶ ଡ଼ିଶା ନଥିଲେ ଭାରତ ନଥାନ୍ତା। ଆପଣଙ୍କୁ ଗୋଟେ ବଢିଆ କଥାଟି କହିଲେ, ଯୋଉଟାକି ମନକୁ ପାଇକି ବଳିଲା। ଓ ହୁଁ। ଓଡିଶା ଭଳିଆ ରାଜ୍ୟ ନାହିଁ କି ଓଡିଶା ଲୋକ୍ ବା ଲୋକବାସୀ ଭଳିଆ ଲୋକ ନାହାଁନ୍ତି।
ଆଜ୍ଞା ହଉ ଆପଣ ଗୋଟେ କାମ କରନ୍ତୁ ଆପଣ ରୁହନ୍ତୁ, ଆପଣଙ୍କୁ କେତେବେଳେ ଫାଙ୍କା ହେଇକି ଆପଣଙ୍କୁ କଲ୍ କରିବି, ବୁଝିଲେ ନା।
ହୁଁ ଆପଣଙ୍କର ଯଦି ବନେଇବା ଦ୍ଵାରା କିଛି ଅସୁବିଧା ହୁଏ, ଆପଣ ମତେ ତୁରନ୍ତ ଖବର ଦେବେ। ବୁଝିିଲେ ନାଁ ନାହିଁ। ଆମେ ଯାଇ ତୁରନ୍ତ ପହଞ୍ଚିବୁ, ଆଉ ରାତି ଗୋଟେ ହଉ ବା ଦିଟା ହଉ ଆମେ ଯାଇ ନିଶ୍ଚୟ ପହଞ୍ଚିବୁ।
ଆଜ୍ଞା ଆଜ୍ଞା ରହି